ଉଁ ଜୟ ଜଗନ୍ନାଥ ହଁ ଭଲ ଅଛି ଆଉ
ଜୟ ଜଗନ୍ନାଥ, ମୁଁ ବର୍ତ୍ତମାନ ଟିକେ ଏଠି ବସିଥିଲି ଆଉ, ମୁଁ ବି ବହୁତ ଭଲ ଅଛି ଆପଣ କୁହନ୍ତୁ ଆପଣ କଣ କରୁଛନ୍ତି ବର୍ତ୍ତମାନ
ଟିକେ ବିଶ୍ରାମ ନେଉଥିଲି ଆଉ ଆପଣ କଲେଣି ଭୋଜନ
ହଁ ଭୋଜନ ବର୍ତ୍ତମାନ ମୁଁ କରିନାହିଁ ମୁଁ ମୋର ଗୋଟେ ବନ୍ଧୁଙ୍କୁ ପଠେଇଛି ଭୋଜନ ଆଣିବା ପାଇଁ ତ ସେ ଆଣିକି ଆସିଲେ ମୁଁ ଖାଇବି ଆଉ
ଆଛା, ଏ ତ ହଠାତ ଏବେ ବର୍ଷାଟି ଷ୍ଟାର୍ଟ ହେଇଗଲା
ଆଜ୍ଞା, ଆଜ୍ଞା ସିଏ ତ ଚାଲିକି ଯାଇଛନ୍ତି ମତେ ଅଧିକା ଲାଗୁଛି ସେ ଆସିଲାବେଳକୁ ସାଢେ ତିନିଟା ପରେ ହବ ଦେଖାଯାଉ ମତ ତେ ଜୋରରେ ଭୋକ ଲାଗିଲାଣି।
ଆଚ୍ଛା ଆଚ୍ଛା।
ଆପଣ କଣ କରୁଛନ୍ତି ବର୍ତ୍ତମାନ ଏଇ ନା?
ହଁଁ ଆପଣଙ୍କ ସହିତ ବାର୍ତ୍ତାଳାପ ଚାଲିଛି ଆଉ କଣ କରିବି ଆଉ?
ଆଉ ପଢାପଢି ସବୁ ଠିକଠାକ ଅଛି ଆପଣଙ୍କର?
ହଁ ପଢାପଢି ତ ଏବେ ଆଦର୍ଶ ପାଇଁ ଫର୍ମ ପକେଇଛି ଦ୍ୱିତୀୟ ପର୍ଯ୍ୟାୟଟି ଆସିବ। ଆପଣ?
ମୋର ତ ବର୍ତ୍ତମାନ ଇଞ୍ଜିନିୟରିଂ ଚାଲିଛି ମୋର ଶେଷ ବର୍ଷ ଏଇଟା। ସେଇଟା ସରିଗଲା ପରେ ଦେଖିବା ଆମ ଆଗକୁ କଣ କରିପାରିବା ମୁଁ ଏଇଟା ଭାବି ନାହିଁ ମୋର ଏଇ ଶେଷ ବର୍ଷ ଟା କେମିତି ଭଲରେ ବିତିଯାଉ ସେଥିପାଇଁ ମୁଁ ଟିକେ ପଢାପଢି କରୁଛି ଦେଖାଦେବ ଆଗକୁ କଣ
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ କିଛି ଅସୁବିଧା ହବନି। ଆପଣ ପରିଶ୍ରମ କରିଚାଲନ୍ତୁ ଠିକ ସମୟରେ ଠିକ ଫଳଟି ମିଳିଯିବ।
ଆଜ୍ଞା ଆଉ ଆପଣଙ୍କ ଗୋଟେ ବୁଲାବୁଲି ପାଇଁ କିଛି ମନ ଦବରୁ ଦେଲି ନା ଦେଇନାହାନ୍ତି ବର୍ତ୍ତମାନ ତ ବର୍ଷାାରେ ତ ଆସିଗଲାଣି ଆ ପରବର୍ତ୍ତୀ ସବୁ ଶୀତ ଋତୁ ଆସିଯିବ ଆପଣ କିଛି ମନୋଯୋଗ ଦେଲେଣି ବୁଲାବୁଲି ପାଇଁ।
ବୁଲାବୁଲି ପାଇଁ ହଁ ତ କହିଲେ ତ ଠିକ କଥା ଯେ ବର୍ଷା ହେଉଛି ତ କୁଆଡେ ଯାଇ ହଉନାହିଁ। ହଉ ବର୍ଷା ଦିନ ସରିଲେ ହିଁ କୁଆଡେ ଗୋଟେ ଯାଇ ହବ। ଆଉ ଯେହେତୁ ମୋର ଶୀତଋତୁଟି ପ୍ରିୟ ତ ମୁଁ ଶୀତଋତୁରେ ଭାବିଛି କୁଆଡା ଗୋଟେ ଭଲ ଜାଗା
ଆଜ୍ଞା ଶୀତ ଋତୁରେ ପାହାଡ ଏରିବାକୁ ଗଲେ ବହୁତ ସୁନ୍ଦର ଦେଖାଯାଏ ପାହାଡ ପର୍ବ ତ ତ ଆପଣ ଯଦି କହିବେ ତାହେଲେ ଆପଣ ଯଦି କହିବେ ତାହେଲେ ମିଶିକି ଆମେ କୁଆଡେ ଯାଆନ୍ତେ ବୁଲାବୁଲି କରିବା ପାଇଁ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଯୋଉଠି କହିବେ ଯେବେ କହିବେ ସେ ଯିବି କିଛି ଅସୁବିଧା ନାହିଁ।
କଣ କଣ କରୁ
ସକାଳେ ଆଜି ମୁଁ ଉଠିକି ନିତ୍ୟ କର୍ମ ସାରି ଭୋଜନ କରି ତ ଏଇ କାମରେ ଲାଗି ଯାଇଥିଲି। ପୁଣି କିଛି ସମୟ ପରେ ଟିକେ ବ୍ରେକ୍ ନେଇକି ତାପରେ ପୁଣି ଆଉଥରେ କାମରେ ଲାଗିଗଲି। ତାପରେ ଏବେ ସ୍ନାନ କର ଭୋଜନ କରିଥାଏ ଆପଣଙ୍କ ସହିତ କଣ ବାର୍ତ୍ତାଳାପରେ ଅଛି ଆଉ।
ଆଜ୍ଞା ଆପଣ ଯୋଉ କହିଲେ ସକାଳୁ କେତେଟାରୁ ଉଠୁଛନ୍ତି ତାହାଲେ ଆପଣ?
ହଁ ଏବେ ଅବଶ୍ୟକ ଯେହେତୁ କଲେଜ ସବୁ ବନ୍ଦ ବିଦ୍ୟାଳୟ ସବୁ ବନ୍ଦ ରହିଯାଉଛି। ସେଥିପାଇଁ ଟିକେ ମତେ ଲେଟ ରେ ଉଠୁଛି ଆଠଟାବେଳେ ଆଉ।
ଆ ତ ଆପଣ ଟିକେ ସକାଳେୁ ଉଠିବାକୁ ଚେଷ୍ଟା କରନ୍ତୁ କାରଣ ସ ସକାଳୁ ଉଠିବାଟା ଦେହ ପାଇଁ ବହୁତ ଭଲଦାୟକ ଦେଇଥାଏ ତ ସେଥିପାଇଁ ମୁଁ କହୁଛି ଆପଣ ଟିକେ ସକାଳେ ଉଠନ୍ତୁ କାରଣ ସକାଳେ ଭଲ ପ୍ରାତଃ ମୁହୂର୍ତ୍ତରେ ଉଠିଲେ ଭଗବାନଙ୍କ ଆଶୀର୍ବାଦ ଆଶୀର୍ବାଦଥାଏ ଯେ ପ୍ରଥମମୂହୁର୍ତ୍ତରେ ଯୋଉମାନେ ଉଠନ୍ତି ସେମାନଙ୍କର ବହୁତ ଭଲ ଫଳ ମିଳିଥାଏ ତ ସେଥିପାଇଁ ଟିକେ ଆପଣ ଟିକେ ସକାଳୁ ଉଠିବାକୁ ଚେଷ୍ଟା କରନ୍ତୁ।
ଆଜ୍ଞା ଆଜ୍ଞା ନିଶ୍ଚୟ ମୁଁ କାଲିଠୁ ସକାଳ ଶୀଘ୍ର ପ୍ରାତଃ କାଳରେ ଉଠିବା ପାଇଁ ଚେଷ୍ଟା କରିବି।
ଆଜ୍ଞା ଆପଣ ଖାଇବା ପିଇବା ଦିନକୁ ଦି ଥର ଆପଣଙ୍କର ଦି ଥର ଖାଇବା ସରିଲାଣି କିନ୍ତୁ ମୋର ଏଜାଙ୍କେ ଥରିଏବି ଖାଇବା ସରିନି ଯାହା ହଉ ଆପଣଙ୍କର ବହୁତ ଭଲରେ ବଞ୍ଚୁଛନ୍ତି ବ ର୍ତ୍ତମାନ ଲାଗୁଚି।
ଆଜ୍ଞା ଆଜ୍ଞା କାଇଁ ଆପଣ ସକାଳେ କାଇଁ କିଛି ଭୋଜନ କରିନାହାନ୍ତି?
ସକାଳେ ଟିକେ ଭ୍ରାତା ଶ୍ରୀ ଙ୍କର ଟିକେ କର୍ମ ଗୁରା ରହୁଛି ତାଙ୍କ କର୍ମ ସାରିକି ଗଲା ପରେ ଆପଣ ଜାଣିଥିବେ ବର୍ତ୍ତମାନ ଭ୍ରାତା ଶ୍ରୀଙ୍କର ଦୁର୍ଘଟଣା ହୋଇଛି ବୋଲି।
ଆଚ୍ଛା ଆଚ୍ଛା କେମିତି କଣ ହେଲା?
ସେ ବର୍ତ୍ତମାନ ରୋଡରେ ଯାଉଥିଲେ ଗୋଟେ କୁକୁରଟେ ମଝିରେ ପଶିଗଲା ଯେହେତୁ ଗା ତାଙ୍କର ଯୋଉ ଗାଡି ଚଲେଇକି ଯାଉଥିଲେ ସେ ଗାଡିରୁ ସିଏ ପଡିଗଲେ ତ ତାଙ୍କର ବେକହାଡ ପାଖ ଅଙ୍ଗଟା ବେକ ହାଡଟା ଭାଙ୍ଗି ଯାଇଛି ତ ସେଟା ତାଙ୍କର ବର୍ତ୍ତମାନ ବୈଦଙ୍କୁ ଦେଖେଇକି ତାଙ୍କୁ ଅପରେସନ୍ କରାହୋଇଛି ସେଟା ବର୍ତ୍ତମାନ ସିଏ ଏବେ ଘରେ ଅଛନ୍ତି। ସେ ତାଙ୍କ କାମ ଗୁଡା ସରିଲା ବେଳକୁ, ମୋ ମାମା ତ ବର୍ତ୍ତମାନ ବିଦ୍ୟାଳୟ ଯାଉଛନ୍ତି ନା, ତ ତାଙ୍କ କାମ ଟା ମତେ କେତେ କରିବାକୁ ହବ, ତ ସେଥିପାଇଁ ତାଙ୍କ କାମ ଟା ସରିଲା ବେଳକୁ ଟିକେ ସମୟ ହଉନାହିଁ ଆଉ
ଆଛା, ଆଛା, ବହୁତ ଖରାପ ହେଲା ଆଉ, କିଛି ନାଇଁ, ଜଗାଙ୍କ ଆଶୀର୍ବାଦ କେମିତି ଭଲ ହେଇଯାନ୍ତୁ। ତ ସେ
ଆଜ୍ଞା, ସିଏ ତ ବହୁତ ଜଲ୍ଦି ରିକଭରି କଲେଣି, ଦେଖାଯାଉ ତାଙ୍କର କଣ ହଉଛି? ଯା କୁହ କିନ୍ତୁ ତାଙ୍କର ବେକରେ ଗୋଟେ ରଡ, ଚାରିଟା ନଡ ପଶଚିତ, ସେ ତାଙ୍କର ଆଉ ଏକ ବର୍ଷ କି, ଦୁଇ ବର୍ଷ ପରେ, ସେଗଡ଼ା ପୁଣି ଅପରେସନ ହେଇକି ବାହାରିବ। ତ ଭଗବାନଙ୍କ ଇଚ୍ଛା ଯାହା ହବ, ହବ, ଅସୁବିଧା ତ ହେଇଗଲା, ଦୁର୍ଘଟଣା ତ ହେଇଗଲା, ତାଙ୍କୁ ତାଙ୍କୁ ପୁଣି ସାମ୍ନା କରିବାକୁ ସାହସ ଦରକାର କି? ସେଥିପାଇଁ ଧୈର୍ଯ୍ୟର ସହିତ ବର୍ତ୍ତମାନ କିଛି କାହାକୁ କହୁନାହିଁ, ରହିଛି ଶାନ୍ତିରେହ
ଆଜ୍ଞା, ଆଜ୍ଞା। ନି ଆପଣ ତମେ ବି ବ୍ୟସ୍ତ ହୁଅନ୍ତୁ ନି, ଜଗା ସବୁ କିଛି ଠିକ କରିଦବ।
ଆଜ୍ଞା, ଆଉ ଆପଣଙ୍କର ସବୁ ପରିବାରରେ ସମସ୍ତଙ୍କ ଦେହ ଭଲ ଅଛି?
ଆଜ୍ଞା, ଆଜ୍ଞା, ଏ ତ ସମସ୍ତେ ସୁରୁଖୁରୁରେ ଚଳୁଛୁ ଆପଣଙ୍କର?
ମାମା ବାପା ତାଙ୍କର ଦେହ ଟିକେ ଖରାପ ଅଛି କିନ୍ତୁ ତଥାପି ବି ସେଥିରେ ତ ଆମକୁ ଚଳିବାକୁ ହବ ନା, ଭାଇର ଦେହ ଟିକେ ଖରାପ ସମସ୍ତଙ୍କ ଦେହ ଅଳ୍ପ ଅଳ୍ପ ଖରାପ ଅଛି। ତ ସମସ୍ତଙ୍କୁ ନେଇକି ଚଳିବାକୁ ତ ହବ ତ ସେଥିପାଇଁ ବର୍ତ୍ତମାନ ବ୍ୟସ୍ତାରେ ରହିବାକୁ ପଡୁଛି, ଯେହେତୁ ଅ ମୋର ତ କିଛି କୋଉଠି ବର୍ତ୍ତମାନ ପଢାପଢି, ବିଦ୍ୟାଳୟ ଯାଇନହିଁ ବିଦ୍ୟାଳୟ ଖୋଲି ନାହିଁ ମୋର। ପୂର୍ବ ପରୀକ୍ଷା ପରଠୁ ବିଦ୍ୟାଳୟ ମର ଖୋଲି ନାହିଁ, ମୋର ଆଠ ତାରିଖ ଦିନ ଅ ବର୍ତ୍ତମାନ ଆସିଛି ଫୋନ କୁ ଆଠ ତାରିଖ ଦିନ ବିଦ୍ୟାଳୟ ଖୋଲିବ ବୋଲି, ମୁଁ ଭାବୁ- ବୁ ଯେ ପନ୍ଦର ତାରିଖ, କୋଡିଏ ତାରିଖ, ପରେ ମୁଁ ବିଦ୍ୟାଳୟକୁ ଯିବି। କାରଣ -ଆଠ ତାରିଖ ପରେ କି ପିଲା ଆସନ୍ତି ନାହିଁ, ତ ସେଥିପାଇଁ ମୁଁ ଭାବୁଛି ପନ୍ଦର ତାରିଖ କୋଡିଏ ତାରିଖ ଆଡିକି ମୁଁ ବିଦ୍ୟାଳୟକୁ ଯିବି। ଆମର ଏ ଗୋଟେ ଜୋଳି ବିଜୁଳି ମାରିଲାଣି। ବର୍ଷା ବି ମଧ୍ୟ ଜୋର ହଉଛି, ଆପଣଙ୍କ ସେପଟେ ଜୋରରେ ବର୍ଷା ହେଉଛି କି?
ଟେ
ଆଜ୍ଞା, ଜୋରରେ ବି ବିଜୁଳିଟେ ମାରିଲା ଦେଖାଯାଉ କଣ ହଉଛି? ଆପଣ ଭଲ ଅଛନ୍ତି ଏବେ ବର୍ତ୍ତମାନ?
ହଁ ଏବେ ତ ସ୍ୱାସ୍ଥ୍ୟ ଭଲ ଅଛି ମୋର ଏବେ
ହ କଣ କହିଲେ ଆଉଥରେ କହିଲେ ଶୁଭାଗଲାନି ଆପଣଙ୍କ
ମୁଁ କହିଲି ମୋର ସ୍ୱାସ୍ଥ୍ୟ ତ ଭଲ ଅଛି, ବେଶ ବେଶ ଠିକ ଅଛି।
ଉ ଯା ହଉ ଶୁଣିକି ଏଇଟା ମତେ ଖୁସି ଲାଗିଲା, ଯା ହଉ ଆପଣ ତ ଭଲରେ ଅଛନ୍ତି।
ଆଜ୍ଞା।
ଆଉ ଆପଣ? କୁଆଡେ ଯିବା ଯିବି ପାଇଁ କହୁଥିଲେ ସେତେବେଳେ। ଶୀତ ଦିନେ କୁଆଡେ ଯିବା ପାଇଁ ଆପଣ ଭଲ ପାଆନ୍ତି?
ଯେହେତୁ ଆପଣ ସେଇ ତ କହିଦେଲେ ଆଉ, ବାହାଡ ଜାଗା ହିଁ ତ ଯିବାର ଇଛା। ବାକି କହୁ ପୁରା ଠିକ୍ ସ୍ଥାନଟିକୁ ଯିବେ, ସେଇଗୁଟାକୁ ମୁଁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ।
ଆପଣଙ୍କ ଆପଣଙ୍କ ଶବ୍ଦ ଟିକେ ରହି ରହି ଆସୁ ଯ ଆପଣଙ୍କର ନେଟ ସ୍ଲୋ ହଉଛି ବୋଧ, ଆପଣ ଟିକେ ଯୋଉ ଜାଗ ଅଛନ୍ତି
ଆପଣଙ୍କ କଥା ଟ କଟି ଯାଉଛି ଟିକେ ରୁହନ୍ତୁ।
ତାହେଲେ ବର୍ତ୍ତମାନ ମୁଁ ଗୋଟେ କାମ କରୁଛି, ଏଇ କବାଟା ଖୋଲା କରିଦଉଛି।
ଆଜ୍ଞା, ମୁଁ ବି ଝରକା ପାଖରେ ଅଛି।
ହଁ ବର୍ତ୍ତମାନ କୁହନ୍ତୁ?
ଆଜ୍ଞା ଆପଣ କୋଉଠି ଏମିତି କୁହନ୍ତୁ କୋଉ ଜାଗା ଯ ଯାଇକି ଶୀତ ଦିନେ ବହୁତ ଆନନ୍ଦମୟ ହବ
ହ ଆପଣ ଯଦି କହିବେ ଶୀତଦିନେ ଆପଣ ଦେଓମାଳି ପର୍ବତମାଳା ବି ଯାଇପାରିବେ ଯୋଉଟା କି ଓଡିଶା ସବୁଠୁ ବଡ ପର୍ବତ ବି ଜଣାଯାଏ ସେଠିକି ଆପଣ ଗଲେ ସେଠାରେ ବୁଲାବୁଲି ଖର୍ଚ୍ଚ ସବୁ ଖର୍ଚ୍ଚ କମ ଖର୍ଚ୍ଚରେ ହେଇପାରିବ କାରଣ ସେଟା ଆମର ଏଇ ଭୁବନେଶ ପାଞ୍ଚଶ କିଲୋମିଟର ଦୂରରେ ଅଛି ତ ଅଧିକ ଦୂରରେ ମଧ୍ୟ ବି ନାହିଁ, ଆପଣ ଯଦି ଯି କହିବେ ଆମେ ଗାଡି ମଧ୍ୟ ଯାଇପାରିବା।
ଆଜ୍ଞା। ତାହେଲେ କି ଅର୍ଥ ଯଦି କମ ରେ ହେଇଯାଏ ତ ବୋହୁତ ଭଲ କଥା। ଜାଗା ଟା ବି ଭଲ କି ବୁଲ ବିି ଆସି ହବ।
ଆଜ୍ଞା। ତ ଆପଣ ଯିବାକୁ ଇଚ୍ଛୁକ ଅଛନ୍ତି କି?
ଆଜ୍ଞା ନିଶ୍ଚୟ।
ତାହେଲେ ସମୟ ପାଇଲେ ଆପଣ ଟିକେ ଭାବିକି ମତେ ଜଣେଇବେ ଯେ ଆପଣ ଯିବେ ନା ନାଇଁ ସେ ଅନୁସାରେ ମୁଁ ଅନ୍ୟ ବନ୍ଧୁଙ୍କ ସହିତ କଥା ହେବି।
ଆେଇମାନେ
ଆଜ୍ଞା ଆ ଆପଣଙ୍କୁ କଣ କଣ କରିବାକୁ ଭଲ ଲାଗେ?
କ କରିବାକୁ ହଁ ମତେ ସେଇ ଯାହା ଗୀତ ଗାଇବାକୁ ଭଲ ଲାଗେ ଆଉ।
ଆପଣଙ୍କ ଗୀତ ଆପଣ ତ ହେଲା ଛୋଟବେେଳେ ବୋଧେ ଗୀତ ଗ
ନାଇଁ ସେମିତି ମୋର ଯେମିତି ଖାସ୍ କି କିଛି ଅଭ୍ୟାସ ନାହିଁ ମାନେ ଗାଇପାରେ ସେମିତି ଏ ଘରେ ବସିକି ଯାହା ଗାଏ କେ ଏବେ କୋଉଠି ଅନୁଷ୍ଠାନରେ ମୁଁ ସଙ୍ଗୀତ ପରିଚୟ କଲି ନାହିଁ।
ହ ଆପଣ କେବେ ଚେଷ୍ଟା କରନ୍ତୁ ଆପଣଙ୍କ ଗଳା ଯଦି ବୋହୁତ ଭଲ ଥିବ ତାହେଲେ ଆପଣ ବି କୋଉଠି ଅନୁଷ୍ଠାନରେ ମଧ୍ୟ ବି କରିପାରୀ
ଆଜ୍ଞା ହଁ ସେଇଟା କଥା ତ ମୁଁ ଭାବିଚି ହେଲେ ସେମି ଏତିକି ବି ସୁଯୋଗ ପାଇନାହିଁ ଚେଷ୍ଟା କରିବି ଏଥର କେଉଁଠି ଯଦି କିଛି ସୁଯୋଗ ମିଳେ ତାହେଲେ ମୁଁ ହାତଛଡ଼ା କରିବାକୁ ଚାହିଁବିନି।
ଆଜ୍ଞା ଆପଣ ପ୍ରୟାସ କରନ୍ତୁ, ପ୍ରୟାସ ବାରମ୍ବାର କଲେ ଆପଣଙ୍କୁ କେବେ ନା କେବେ ତ ଗୋଟେ ସୁଯୋଗ ମିଳିଯିବ।
ଆଜ୍ଞା ନିଶ୍ଚୟ।
ଆଜ୍ଞା। ତାପରେ ଆପଣ ଯୋଉ କହୁଥିଲେ ଯେ ବୁଲାବୁଲି କରିବା କଥା ଆପଣ ଏଇଠି ଖାଇବା ପିଇବା କେତେ ଦିନ ରହ ରହକୁ ଇଚ୍ଛୁକ ଅଛନ୍ତି କେତେ ଦିନ?
ହଁ ହେଇଇ ଏଇ ଚାରି ପାଞ୍ଚ ଦିନ ଭଳିଆ
ଯାହା ହୋଉ ତ ବିହୁତ ଭଲ କଥା କାରଣ ଚାରି ପାଞ୍ଚ ଦିନ ରହିଲେ ଭଲରେ ବୁଲାବୁଲି ବି ମଧ୍ୟ କରିହେବ। ତ ଏଇଟା ବି ବୋ ଲହୁତ ଭଲ କଥା ଚାରି ପାଞ୍ଚ ଦିନ ଭିତରେ ଆମେ ବୋହୁତ ବୁଲାବୁଲି କରିପାରିବା।
ଆଜ୍ଞା ଯେହେତୁ ପ୍ରଥମ ଥର ଯାଉଚି ତ ଭଲିକି ବୁଲାବୁଲି ନ କଲେ ମନଟି ଭଲ ଲାଗିବ ନାଇ
ଆଜ୍ଞା ଠିକ କଥା କହୁଛନ୍ତି କାରଣ ପ୍ରଥମ ଥର ଗଲେ ସେଠାରେ ଦେଓମାଳି ଅଛି ତଳମାଳି ଅଛି ଦିଟା ପର୍ବତ ଅଛି ଯୋଉଟା କି ଆପଣ ବୁଲି ପାରିବେ, ତାପରେ ସେଠାରୁ ୱାଟର ଫଲ ମଧ୍ୟ ଅଛି, ଆପଣ ଯଦି ଚାହିଁବେ ସେ ଝରଣାର ଝରଣାରେ ଗାଧେଇକି ଅ ନିଜ ମନରେ ଶାନ୍ତି କରିପାରିବେ ଆପଣଙ୍କ ଇଚ୍ଛା ଯଦି କହିବେ ଆପେ ସେଇ ସେଇ ଜାଗାକୁ ଯିବା।
ନିଶ୍ଚୟ ନିଶ୍ଚୟ ଯୋଉଠି ଶାନ୍ତି ମୁଁ ସେଇଠିକି ତ ଯିବାକୁ ନିଶ୍ଚୟ ଇଛୁକ କରିବି। ଏବେ ଶାନ୍ତି ଛଡା ଆଉ କିଛି ଦରକାର ହିଁ ନାହିଁ।
ଆଜ୍ଞା ଆଉ ଆପଣ ଯୋଉ କହୁଥିଲେ ଯେ ଯିବା। ପାଇଁ ତାହେଲେ କେତେ ଦିନ ଚାରି ଦିନ ତ କହିଦେଇଛନ୍ତି, ତାହେଲେ କେତେ ଟଙ୍କା ରଖିଛନ୍ତି ପାଖରେ?
ଏବେ ତ ସେତିକି ଖାସ ସଞ୍ଚୟ କରିନାହିଁ ବାକି ହଁ ହେଇଯିବ ସେତିକି ଭିତରେ ଏବେ ତ ଅଛି ସେଇ ଦୁଇ ଭଳି ଅଛିଙ୍କ ପାଖରେ।
ବର୍ତ୍ତମାନ ତାହେଲେ ପଇସା ରଖନ୍ତୁ କାରଣ ଶୀତେ ଦିନ ଆଉ ହ-ଏଇ ଋତୁ ଗଲା ପରେ ଆର ଋତୁରେ ମଧ୍-ମାନେ ଆଉ ଦୁଇମାସ କି ତିନିମାସ ପରେ ଶୀଧ ଦିନ ପଳେଆସିବ। ତ ଆପଣ ଟିକେ ପଇସା ସଞ୍ଚିକି ରଖିଥାନ୍ତୁ। ଦୁଇ ହଜାର ଭଳିଆ ତ ଅଛି ଆଉ ତିନ ଚାରି ହଜାର ଭଳିଆ ହୋଇଗଲେ ଆରାମସେ ଆମେ ଯାଇକି ପାଞ୍ଚ ଛଅ ଦିନ ସେଠାରେ ରହିକି ଆସିପାରିବା।
ଆ ଯାଇନି
ହୋଉ ତାହେଲେ ବନ୍ଧୁ ଆପଣ ଏବେ ଖାଇବାକୁ ଗଲେଣି ନା କଣ ମତେ ଲାଗୁଚି ମୋ ବନ୍ଧୁ ଆସିଲେଣି ବୋଲି ମୁଁ ତା ହେଲେ ଗୋଟେ କାମ କରୁଚି ମୁଁ ବର୍ତ୍ତମାନ ଯାଉଚି ତାକୁ ଏ-ଫୋନ କରି କହିବି ଯେ ଆଣେ-ଜଲ୍ ଲଦି ଆଣିକି ଆସିବା ପାଇଁ ମତେ ଭୋକ ଜୋରେ ଲାଗିଲାଣି।
ଠିକଅଛି ଠିକଅଛି ଆମ ଭୋଜନ କରି ନିଅନ୍
ଆଜ୍ଞା ମୁଁ ଗୋଟେ କାମ କରୁଚି ଭୋଜନ କରିକି ଆପଣଙ୍କୁ ଫୋନ କରୁଚି।
ଆଜ୍ଞା
ଜୟ ଜଗନ୍ନାଥ।